ଲ ଆପଣଙ୍କୁ ସୂବୁଚି ମୋ ଭଏସ୍।
ହଁ ଶୁଭା ଯାଉଛି।
ଆପଣ ଏବେ କଣ କରୁଚନ୍ତି?
କିଛି ନାହିଁ ଜଷ୍ଟ ହଜବେଣ୍ଡଙ୍କୁ ଖାଇବା ପାଇଁ ଦଉଥିଲି ଆଉ।
ଆଚ୍ଛା କଣ ଖାଇବାକୁ ଦେଲେ?
ଭାତ ଡାଲି ଆଉ ପୋଇଖଡା ତରକାରୀ ଆଉ ଭଜା।
ଆଛା ଏଇଟା ସକାଳ ଖାଇବା।
ହଁ ସକାଳ ଖଇବା।
ଆଚ୍ଛା ତାପରେ ଦିପର ପାଇଁ?
ଦିପର ପାଇଁ ପଖାଳ।
ହଁଁ ଏ ଖରା ଗରମ ଯଉ ହଉଚି ତ ଖାଲି। ପଖାଳ ଖଇବା ପାଇଁ ହିଁ ହଉଚି ଗରମ ଭାତ ଟୋଟାଲ ଇଛା ନାହିଁ ଇଛା ହଉନି ଖାଇବାକୁ।
ସେଇଆ ପା।
ଗରମ ତ ପ୍ରବଳ ହଉଚି ଆପଣଙ୍କ ସେଆଡେ କେମିତି ଗରମ ହଉଚି?
ଗରମ ମାନେ ଆଉ କୁହନ୍ତୁନି।
ହ। ଯୋଉଦିନ ବର୍ଷା ହଉଛି ଟିକେ ଖୁସି ଭଲ ଲାଗୁଛି ହେଲେ।
ଭଲ ଲାଗୁଛି।
ତାପରେ ଯାହାକୁ ସେଇଆ ଯାହା ସେମତି ସେଆ ଟିକେ ଟିକେ ବର୍ଷା ହେଇ ଗଲା। ତାପରେ ପୁଣି ତାପଦିନ ସକାଳ କୁ ଯୋଉ ଗରମ କୁ ସେଇ ଗରମ। ସେମିତି ହେଇଗଲାଣିି ଟିକେ ବି ଥଣ୍ଡା ନାହିଁ। ଆଉ ଆପଣ ରଜ ପାଇଁ କଣ କିଣା କିିଣି କରି ସାରିଲେଣି।
ରଜ ପାଇଁ କିଣାକିଣି କରିବା ପାଇଁ ଯାଇନୁ ଯିବୁ ଆଉ କଥାବାର୍ତ୍ତା ହେଇଛୁ ଆଉ ସବୁ ଆଉ ଘରେ ଆଉ। ପାଖ ମାର୍କେଟ କୁ ଯାଏ ମୁଁ ଆଉ ଆମ ଅପା। ଆଉ ତାଙ୍କ ଖୁଡି ସବୁ ଯିବୁ।
ରଜ ପାଇଁ ଯାହା କିଏ କିଣାକିଣି କରିକି ଆସିବୁ ଶାଢ଼ୀ ଫାଡି କସ୍ମେଟିକ୍ ଜିନିଷ କଣ।
ଆଉ କଣ ପ୍ଲାନ୍ କରୁଛନ୍ତି। କୁଆଡେ ଯିବେ ବୋଲି।
ଏବେ ତ ବର୍ତ୍ତମାନ ପାଇଁ କୌଣସି ପ୍ରକାର ପ୍ଲାନ ନାହିଁ।
ଆଚ୍ଛା ହୁଁ। ଆଉ ଯାଇନାହାନ୍ତିନି କୁଆଡେ ମାନେ।
ହଁ ଏବେ ତିନିଦିନି ତଳେ ଯାଇଥିଲି ଘରକୁ ବୁଲିକି ଆସି ଥିଲି ଘରେ ଆଉ ଆଉ ତ ଯାଇନୁ କୁଆଡେ ଆଉ।
ଆଉ ସବୁ କୁଆଡେ ବୁଲିବାକୁ ଯାଇଛନ୍ତି ଆପଣ।
ବୁଲିବା ପାଇଁ ଆଜି ପୁରି ଆ ନନ୍ଦନକାନନ ପୁରୀ ଦି ତିନି ଥର ଖଣ୍ଡେ ଗଲେଣି।
ମାନେ ଏଇ କିଛି ଦିନ ହବ।
ଏ ଲାଷ୍ଟ ଯାଇଥିଲି ପଚିଶରେ।
ଆଚ୍ଛା।
ଏବେ ଯାଇଥିଲୁ ଖୁଦୁରୁକୁୁଣୀ ପିଲା ଗଣେଶ ପୂଜା ପିଲା ଏମିତି ଏତିକି ଆଉ।
ଆଛା ଆଉ ନନ୍ଦନକାନନ କେବେ ଯାଇଥିଲେ
ନାହଁ ନନ୍ଦନକାନନ ଯାଇଥିଲି ବାଇଶି ରେ ଲାଷ୍ଟ ଯାଇଥିଲି ବୋଧେ ବାଇଶି କି ତେଇଶି ରେ।
ଆଚ୍ଛା ଆଚ୍ଛା। ନନ୍ଦନକାନନରେ ଯୋଉ ତିନିଟା ହାତୀ ଅଛନ୍ତି ତାଙ୍କ ନାଁ ସବୁ ଜାଣିଛନ୍ତି ସେ ଯୋଉ ତାଙ୍କ ନାଁ ସବୁ ଦେଇ ଦିଅନ୍ତି।
ଓହୋ ଏରେ ହେତେବେଳେ ସବୁ ମାନେ ମୋର ନାଁ ଆଉ ମନେ ନାହିଁ।
ମୋର ବି ମନେ ନାଇ ମୁଁ ଯୋଉ ଯାଇଥିଲି। ଆଉ ସେମାନେ ସେ ଗୋଟେ କଣ ତାଙ୍କ ନାଁ ଦେଇଥିଲେ ମୋହିତ୍ ଠିକରେ ମନେ ନାହିଁ ଯେ ତିନି ଜଣଙ୍କ ନାଁ ପୁରା ଦିଆଯାଇଛି ହଁ ତିନି ଜଣ ଙ୍କ ନାଁ ଦିଆ ହେଇଥିଲା ତାଙ୍କୁ ସେମିତି ସେ ଡାକୁଥିଲେ ଦେଖନ୍ତୁ। ସେ ଯିଏ ଦେଖେଇବାକୁ ନଉଥିଲେ ସେମିତି ଦେଖନ୍ତୁ ଇଏ ହେଲା ସିଏ ତା ନାଁ କହିକି ଦେଖନ୍ତୁ ତା ତା ନାଁ କଣ କରିଛୁ ନା ଆମେ ତ ନାଁ ଦେଇଦେଇଛୁ ତା ନା ହେଲା ଏଇଆ ଏଇଆ।
ହୁଁ।
ଏମିତି। ଆଉ ତ ସେଇ ଯିବ ତା ଭିତରେ ଯୋଉ ବାଘ ଫାଗ ବୁଲୁଥାନ୍ତି। ସେ ତ ଲୋକଙ୍କୁ ଦେଖିଲେ ଯୋଉ ହଉଥାନ୍ତି। ପୁରା ଫଁ ଫଁ ହୁଅନ୍ତି ତା ଭିତରେ
ଜେବ୍ରା ଆଉ ଜିରାଫ ବେଶୀ ଟିକେ ଇଏ ଲାଗେ। ଏତେ ବଡ ବଡ ଜିରାଫ।
ହଁ ହଁ ତାଙ୍କ ଆଗରେ ଆମେ କିଛି ବି ନୁହଁ। ଆମେ ଟିକେ ନାକୁରୁ ତାଙ୍କ ଆଗେରେ।
ଆଉ ଆପଣ ଆପଣଙ୍କ ସେଠି ରଜ କେମିତି ହୁଏ ପାଳନ କେମିତି?
ହଁ ଆମର ସେ ଆମର ଆମ ଗାଁ ପଟେ ରଜ ଉତ୍ସବ ହଉଛି।
କେମିତି ହୁଏ?
ରଜ ଉତ୍ସବ ତିନି ଦିନି ଯା ଚାରି ଦିନି ହୁଏ। ଫାଷ୍ଟ ରଜଠୁ ଆରମ୍ଭ ଯେ ଚାରି ଦିନ ଦିନ ଲାଷ୍ଟ ଦିନ ଯିଏ ରଜ କ୍ୱିନ ସେଟା ଦେକ୍ଲାର କରାଯାଏ ଆଉ। ସବୁ ମାନେ ବିଭିନ୍ନ ପ୍ରକାର ଖେଳ ହୁଏ, ଡ୍ୟାନ୍ସ ହୁଏ, ହେଟୁ ଆ ଟିଙ୍ଗି ହେଠୁ ଖେଳ ଏମିତି ସବୁ ପ୍ରକାର ହୁଏ। ତାପରେ ଯିଏ ଯୋଉଟା ସବୁ କ୍ୱାଲିଫାଇ କରନ୍ତି
ହୁଁ ହୁଁ।
ସେଇ ହିସାବରେ ଲାଷ୍ଟରେ ରଜ କୁଇନି ଡିକ୍ଲାର କରାଯାଏ ଆଉ।
ଆଚ୍ଛା ତାହାଲେ ଭଲରେ ହୁଏ ଆପଣଙ୍କ ସିଆଡେ ଆଉ ମାନେ ଆପଣଙ୍କ ଟୋ ଗାଁ ଗାଁରେ ଟୋଟାଲ ମିଶିକି ସମସ୍ତ
ହଁ ହଁ ହଁ ମାନେ ଆମ ଗାଁ ତରଫରୁ ଏଟା ଅର୍ଗାନାଇଜ ହେଇକି ହୁଏ ଆଉ।
ଆଚ୍ଛା। ତାହେଲେ ତ ଭଲ ସେ ହଉଥିବ ସେଠି।
ହଁ ଭଲସେ ହୁଏ।
ଆମର ତ କିଛି ନାହିଁ ଆମର ଖାଲି ଆମର ଗାଁରେ ଯୋଉ ଯେତିକି ଆମ ସାଙ୍ଗ ପିଲା ସବୁ ମିଶିକି ସାଙ୍ଗ ପିଲା ଭାଇ ଭଉଣୀ ମାନେ ଏମିତି ସବୁ ମିଶିକି ଏମିତି ରଜ ସଜବାଜ ଦୋଳି ଲଗା ଲଗେଇକି ହଁ ଦୋଳି ଫୋଳି ଲଗେଇକି। ଏ ଯୋଉ ପଟା ଦୋଳି ଲଗାନ୍ତି ପୁରା ବଡ ଦୋଳି ଗଛରେ ଲଗାନ୍ତି। ପୁରା ବଡ ଦୋଳି ଆମର ସେମିତି ସବୁ ଲାଗେ। ସେଇ ଭଳିଆ ଦୋଳି ସେଇ ଦୋଳିରେ ଦି ଜଣ ଲେଖା ବସିବ। ଜଣେ ବସିବ ଜଣେ ଠିଆ ହବ ସେମିତି ଆମେ ଖାଲି ଥରେ ଝୁଲେଇ ଦେବେ ହୁଗା ମାରିକି ଏପଟ ଖେଳୁଥିବୁ। ତଳେ ସେମିତି ଆମ ଆମ ଠାକୁରାଣୀ ପାଖରେ ପୋଖରୀ ଅଛି। ସେ ପୋଖରୀ କୋଳରେ ବୋହୁତ ବଡ ଗଛଟେ ସେଠି ସେମିତି ଲଗା ହେଇଚି। ଏମିତି ଲଗା ହେଇଥିବ ଯେମିତି ଦୋଳି ଖେଳିଲା ବେଳେ ଜଣଙ୍କ ଗୋଡ ବାଜୁଥିବ ପାଣିରେ। ଖେଳ ଦେଖିବାକୁ ବି ବହୁତ ଭଲ ଲାଗେ ଯେତିକି ଖେଲିବାକୁ ହେତିକି ହଁ ବୋହୁତ ଇଣ୍ଟରେଷ୍ଟିଂ ସେଠି ଆମ ଆମେ ତ ଏମିତି ଖାଲି ଟୋଟାଲ ଘର ମାଟି ହିଁ ମାଡୁନା ଆମେ ଏମିତି ବାହାରିକି ଯିବୁ ଯେ ଘରୁ ସକାଳୁ ରାତିରେ ସେମିତି ଶୁଆ ହେଇଥିବ ପୁରା ଦୋଳି ଫୋଳି ଲଗା ଲଗି କରିକି ସବୁ ରେଡି କରି ରା ଗୋଟେ ଘଣ୍ଟା ବେଳ ସୁୁଆ ହବ। ସକାଳ ହେଇସାରିଲା ପରେ ଭୋରୁ ଉଠିକି ସମସ୍ତେ ଗାଧୁଆପାଧୁଆ କରିକି ସମସ୍ତେ ବୁଲା ବୁଲି ସମସ୍ତଙ୍କ ଘରକୁ ଯାଇ ନମସ୍କାର ହେଇକି ଥା ମନ୍ଦିରକୁ କୁ ଯିବୁ ଏମିତି ବୁଲା ବୁଲି କରିକି ଆସିବୁ। ତାପରେ ଯାହା ଘରେ ଯାହା ସବୁ ରୋଷେଇ ହେଇଥିବ, ସବୁ ଆଣିବୁ ଗୋଟେ ଜାଗାରେ ବସି ଖାଇବୁ। ତାପରକୁ ଷ୍ଟାଟ ଆଉ। ଆମ ମାନେ ଗାଁରେ ନିହାତି ଲାଗିଥାଏ ନା ଗାଁରେ ଦଶ ପନ୍ଦରଟା ଜାଗାରେ ଏମିତି ଦୋଳି ନିହାତି ଲାଗିଥାଏ। ତ ସବୁ ଆଡକୁ ଯାଇ ଖେଳି ଖେଳିକି ଆସୁ ଆସୁ ଆଉ ଘରକୁ ଘରେ ଆଉ ମାଟି ମାଡିଆର ନାହିଁ। ଏମିତି ଖାଲି ଖାଇବା ପାଇଁ ଘରକୁ ଆସିବୁ। ଏଇଥିରେ ଖାଇବା ବି ଏତେ ଘରେ ଖାଇପାରୁନା କାହିଁକି ନା ବାହାରକୁ ସେଇ ଟାଇମରେ ଦହିବରା, ଗୁପଚୁପ ଏଗୁରା ସବୁ ଆସେ। ଜାଣିଛନ୍ତି ସେମାନେ ଜାଣିଛନ୍ତି ସେମିତି ରଜ ଟାଇମରେ ଭଲ ତାଙ୍କର ତ ବିକ୍ରି ହବ ସେ ସେମାନେ ସେଇ ଟାଇମରେ ବି ଆସନ୍ତି। ତାପରେ ସେଇଭଳିଆ ସେଠି ସେମିତି ଆମ ବାହାରୁ ସେମିତି ଖାଇଦବୁ ବୁଲାବୁଲି କରି ସେ ଗୋଟେ ତାପରେ ପୁଣି ରାତିରେ ପ୍ଲାନିଂ ଥାଏ କି ରାତିରେ ସମସ୍ତେ ଫିଷ୍ଟି ହବ। ସେମିତି ଆଉ ଯଦି ଭଲ ଦିନଟେ ପଡ଼ିଗଲା ଆଇଁଷ ବାର କି କଣ ଗଲା? ଘରେ ବି ଆଇଁଷ ଟୋଟାଲି ସେ ଜା ଆମ ଗାଁ ଟୋଟାଲ ଆଇଁଷ ଖାଲି ହିଁ ବାସୁଥିବ। କାହା ଘରେ ବି ଗୋଟେ ଏମିତି ନଥିବ ନିରାମିଷର ସମସ୍ତଙ୍କ ଘରେ ଆଇଁଷ ହଉଥିବ। ଏଇଭଳିଆ ସବୁ ହୁଏ ବୋହୁତ ଭଲରେ ଗାଁ ରେ ହୁଏ। ଠା ବଣା ସେମିତି ହୁଏ ଏ ଏଠି ସହରରେ ସେ ସବୁ କିଛି ନାହିଁ।
ନା ଗାଁ ଗହଳିରେ ଯୋଉ ପୁନେଇ ପର୍ବ ଟିକେ ପାଳନ କରିବା ଟା ଟିକେ ବେଶୀ ମଜା।
ହଁ ତୁ ଏଠି ଏଠି ତ ଖାଲି କଣ ଏମିତି
ପୋଡ଼ପିଠା ରଜକୁ ପୋଡ଼ ପୋଡ଼ ପିଠା କରିକି ଯୋଉ ତା ବା ପୂର୍ବ ଦିନଠୁ ରାତିଠୁ କରାହେଇଥାଏ ସକାଳ ହେଲା ପରେ ତାପରେ କାଟିକି ପିସ୍ ପିସ୍ ତାରେ ପୋଡ଼ାପିଠା ଖାଇ ଖାଇ ସବୁ ଦୋଳି ଖେଳିବା ପାଇଁ ଯାଉ ଆଉ ଦୋଳିରେ ତ ପୁରା ବଡ ପଟା ଦୋଳି ଲଗା ହେଇଥିବ ଦି ପଟ ମଝିରେ ତିନି ଜଣ ବସିବେ। ଏପଟେ ଜଣେ ଏପଟେ ଜଣେ ବାହିବେ। ଦି ବାହିବା ପାଇଁ ଦି ଜଣ ଥିବେ ଆ ଏରା ଖେଳ ଆଉ। ତାରେ କିନ୍ତୁ ପ୍ରାୟ ଯଦି ଜୋର ଜୋର ଖେଳିଲେ ଦୋଳିଟା ଭଲ ଲାଗେ କିନ୍ତୁ ଲାଷ୍ଟ ଯୋଉ ମଜା ଦୋଳିଟା ମଜା ଦୋଳିଟା ଖେଳିଲା ବେଳକୁ ମୁଣ୍ଡଟି ବୁଲାଏ।
ହଁ ହଁ।
ଯେତେବେଳେ ସ୍ଲୋ ହବ ମଜା ଦୋଳି ସେତେବେଳେ ମୁଣ୍ଡ ଟିକେ ଧର ଓହ୍ଲେଇଲା ବେଳକୁ କିଏ ବାନ୍ତି କରିବେ କାହାର ମୁଣ୍ଡ ବୁଲେଇବ। ସବୁ ଏମିତି ସବୁ ହୁଏ ତା ସେ ରଜ ସେଇ ପ୍ଲେସ କୁ ବି ସବୁ ଶୁ ସାଧା ପୁଡ଼ିଆ ସେ ଯୋଉ ରଜ ପାନ ସେ ସବୁ ନେଇକି ଯାଇଥାନ୍ତି ଖାଇ ଦେଇଥାନ୍ତି।
ହଁ ହଁ।
ସେ ସବୁ ପାଇଁ ବେଶୀ ଟିକିଏ ମୁଣ୍ଡ ଫୁଣ୍ଡ ବୁଲାଏ ଆମେ ସବୁ ଚିଲ ପାଣି ସେଠି ନେଇକି ଯାଇଥିବୁ।
ରଜପାନ ତ ସେପଟେ ପାଟିରେ ପୁରେଇବୁ ପାଟି ପୁରା ଫୁଲ ହେଇଯିବ।
ପାଟି ଫୁଲ୍ ପୁରା ହଁ।
ହଁ ସେ ସିଏ ବୋହୁତ ଭଲ ଆଉ ଗୋଟେ ମଜା ଥାଏ ଯୋଉ ନିଆଁ ଲଗେଇକି ପାନରେ ଏମିତି ଦିଅନ୍ତି ଆଉ ପାଟିରେ ପୁରେଇବ ସେ ନିଆଁ ବନ୍ଦ ହେଇଯିବ।
ହଁ ସେଇଗୁରା ସେ ପ୍ଲେସ ରେ ହିଁ ଖାଇପାରିବୁ ଆଉ ଥୋଡ଼ି ଘରକୁ ନେଇକି ହେରା ଆଉ ଖାଇପାରିବୁନି।
ହଁ ସେଇ ସେଇଭଳିଆ ସବୁ ଆଉ।
ଖରା ଯୋଉ ରେଟ୍ ରେ ହଉଛିି ପ୍ରାୟ ଲୋକ ଏପଟେ ସମସ୍ତଙ୍କୁ ପ୍ରାୟ ସଂଷ୍ଟ୍ରୋଗ ଧରୁଛି।
ହଁ ବା ଖରା କଣ ହେଲା ଭଳିଆ ହଉଛି। ଘରୁ ବାହାରି ହଉନି ଆମେ ଟିକେ ରଜ ପାଇଁ ଯିବ ବାହାରକୁ କିଣାକିଣି କରିବାକୁ ଯିବୁ ବୋଲି ଯାଇବି ପାରୁନୁ ଏଇଭଳିଆ ଯୋଉ ଖରା ହଉଛି।
ଖରାକୁ ଡରିକି ତ ଆମେ ଯାଉନୁ ଖାଲି କଥା ଯୋଉଦିନ ଭଲ ହବ ଭଲ ପାଗ ହବ ସେଇଦିନ ଯିବା।
ହଁ ଭଲ ସେଇ କଥା ଭଲ ପାଗ ହିଁ ହଉନି ଯଦି ଯିବ ସନ୍ଧ୍ୟା ବେଳେ। ସନ୍ଧ୍ୟା ବେଳେ ବି ସନ୍ଧ୍ୟା ବେଳେ ଟିକେ ଟିକେ ବର୍ଷା ଆସୁଛି ସେ ଟିକେ ଟିକେ ପକଉଛି ସେ ଗୋଟେ ଇଏ ହଉଛି।
ସନ୍ଧ୍ୟା ତ ଉପରୋଳି ଯେମିତି ହଉଛି ଏଠୁ ବର୍ଷା ପବନ ଆସୁଛି ଏଠୁ ଆଉ କୁଆଡ଼େ ନଉନାହାନ୍ତି ଘରେ।
ହଁ ଆଉ ଦେଖିଲା ବେଳକୁ ହଉନି କିନ୍ତୁ କୋଉଠି ଦିନେ ଦିନେ ହଉଛି ସେ ଟିକେ ଟିକେ ହଉଛି କିନ୍ ତୁ ବର୍ଷା ପବନ ଜୋରେ ହଉନି ବର୍ଷା ଖାଲି ଆସୁଛି ହଁ।
ଆସୁଛି କିନ୍ତୁ ହବାର ନାହିଁ।
ସେଇଆ ସେ ଆସିକି ସମସ୍ତେ କହୁଛନ୍ତି ନାଇଁ ବର୍ଷା ଆସିଲାଣି ଆଉ କୁଆଡ଼େ ଯିବୁ କଣ କରି ଦେଖିଲା ବେଳକୁ ଅ ବର୍ଷା ଦେଖିଲା ବେଳକୁ ହଉନି
ଆଉ ଗରମ ପାଣି ଯଦି ଯୋଉ ଗରମ ପାଇଁ କି ଟିକେ ଚିଲ ପାଣି ଟିକେ ବାର ବାର ଟିକେ ପିଇଲେ ଘରେ ସବୁ ପାଟି କରୁଛନ୍ତି। ଏତେ କାଇ ସବୁ ଚିଲ ପାଣି ପିଉଛୁ। ସେ ସବୁ ମନା କରୁଛନ୍ତି। କଣ କରିବ ଆଉ କରିବ ତ କରିବ କଣ ଏମତି ସିଚୁଏସନରେ।
ହଁ ତାପରେ ଗରମରେ ବି ଯୋଉଁ ଟାଙ୍କିରୁ ପାଣି ଆସୁଛି। ସେ ଗରମ ସେ ସେଇ ପାଣି ବି ଗରମ ହେଇଯାଉଛି ସେ ବା ସେ ପାଣି ଭାରି ରାଗ ଲାଗୁଛି ସେଇ ପାଣି ଇଏ କଲାବେଳକୁ ତାକୁ କିଛି ଟାଇମ ଚଲେଇବ ତାପରେ ଯାଇକି ପାଣି ବୋଧେ ଗୋଟେ କୁଣ୍ଡେ କଣ୍ଡେ ପାଣି ସେ ବନ୍ଦ ମାନେ ଇଏ ହେଇସାରିଲା ପରେ ଯାଇକି ଥଣ୍ଡା ପାଣି ଟିକେ ଆସିବ।
ଥଣ୍ଡା ପାଣି ଟିକେ ଆସୁଛି ସେ ପାଣି ଭଳିଆ ଅଯଥାରେ ସାରିଲେ ପୁଣି ନଷ୍ଟ ହଉନି ପାଣି କି
ହଁ ସେଇଆ ପାଣିଗୁଡ଼ା ନଷ୍ଟ ହଉଛି ତାକୁ ଫୋପାଡିବାକୁ ବି ଇଚ୍ଛା ହଉନି। ଆଉ କଣ କରିବୁ ସେଇ ଗରମ ପାଣିକୁ ୟୁଜ୍ କରିବୁ ଆଉ କଣ କରିବୁ? ଏଇ ଭଳିଆ ସବୁ ହଉଛି ଆଉ। ଆଚ୍ଛା, ଆଉ ଟାଇମ ହେଇଗଲାଣି ଆଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ହଁ, ଆଜ୍ଞା ରଖୁଛି।
ରଖୁଛି।